ଆଜ୍ଞା ମୋ ଭଏସ କ୍ଲିଅର ଆସୁଛି ଆପଣଙ୍କୁ?
ହ୍ୟାଲୋ।
ହଁ ହ୍ୟାଲୋ ଆପଣଙ୍କୁ ଶୁଭୁଛି?
ହ ଆପଣଙ୍କ ଭଏସ ବହୁତ ସ୍ଲୋ ଶୁଭ ଯାଉଛି ମତେ।
ଏବେ କ୍ଲିଅର ଆସିଲା?
ହ ନା କ୍ଲିୟର ତ ଶୁବା ଯାଉଛି କିନ୍ତୁ ବହୁତ ସ୍ଲୋ ଶୁଭୁଛି।
ନେଟୱର୍କ ଇସୁ ଥିବ ମୁଁ ବାହାରେ
ହଁ ବର୍ଷା ହଉଛି ଆପଣ ଟିକେ କୋଉ ମାନେ ନାଇଁ ଝରକା ପାଖକୁ ଆସି ଯାଆନ୍ତୁ, ଯଦି ଟିକେ ନେଟୱର୍କ ଫୁଲ୍ ହେଇଯିବ।
ଠିକ ଅଛି ଠିକ ଅଛି। ହଁ, ବ୍ୟାକଗ୍ରାଉଣ୍ଡ ରୁ କିଛି ନଏଜ ଯାଉଛି କି ଆପଣଙ୍କୁ?
ନା ନା ନା ବାସ୍ ବାସ ଆପଣଙ୍କ ଭଏସ ଟା ସ୍ଲୋ ଆସୁଛି।
ଏବେ ଠିକ ଅଛି।
ହ ନା ଏବେ ବି ସ୍ଲୋ ଶୁଣା ଯାଉଛି। ମୋ ଭଏସ ଆପଣଙ୍କୁ ଶ୍ଲୋ ଶୁଣା ଯାଉଛି ନା ଠିକ ଅଛି।
ନା ଆପଣଙ୍କ ଭଏସ୍ ତ ଠିକ ଶୁଭୁଛି। ଏବେ ଏ
ନ ଆପଣଙ୍କ ଭଏସ ଟା ଟିକେ ବହୁତ୍ ବହୁତ୍ ସ୍ଲୋ ଅଛି। ମାନେ ମତେ ବହୁତ ଡିପ୍ଲି ଫୋକସ୍ କରିବାକୁ ପଡୁଛି।
ଆଚ୍ଛା ଆଚ୍ଛା ଏବେ ସୁଭିଲା?
ହଁ, ଏବେ ବି ସେମିତି ହିଁ ଇସ୍ୟୁ ଅଛି।
ମୁଁ ବାହାରେ ତ ଛିଡା ହେଇକି ହିଁ ଆପଣଙ୍କୁ କଲ୍ କରୁଛି। କଣ ଖାଇଛନ୍ତି ଆପଣ?
ହ୍ୟାଲୋ।
ହଁ ହ୍ୟାଲୋ ଆପଣ କଣ ଖାଇଛନ୍ତି?
ହଁ ଖାଇଛି, ଭାତ ପୋଟଳ ଆଳୁ ଭଜା। ଆଉ ସୋୟାବିନ୍ ତରକାରୀ ଆପଣ?
ଆଜି ଖାାଇଛି ଭାତ ଡାଲମା ହେଇଥିଲା। ଆଉ ପୋଟଳ ଆଳୁ ତରକାରୀ ହେଇଥିଲା। ଆଉ ଗୋଟେ ଭଯା ଟାଇପର ହେଇଥିଲା।
ଆଛା ଆଚ୍ଛା ଆଉ ଆପଣ ବିଶ୍ରାମ ନିଅନ୍ତିନି ବୋଧେ ଖରାବେଳେ?
ଖାଇକି ଆସିଲି ତ, ନା ଖାଇ ସାରିଲିଣି ବହୁତ ଟାଇମ ହେଲାଣି। ଜଷ୍ଟ୍ ଶୋଇଥିଲି, ଉଠିଲି ଟିକେ ଆପ ଆଗରୁ
ଆଚ୍ଛା।
ଆଞା ଆପଣଙ୍କ ଘର କିଡି ତାହେଲେ?
ହଁ କଣ କହିଲେ?
କହିଲି ଆପଣଙ୍କ ଘର?
ଘର ତ ଏଇଠି ଆମର ଭୁବନେଶ୍ୱରରେ।
ଆଛା ହ ଓହୋ କଣ ପଢାପଢି କଣ? ଚାଲିଛି।
କଣ କହୁଚ ସୁଭା ଯାଉନି।
ମୁଁ କହିଲି କଣ ପଢା ପଢି କରୁଛନ୍ତି ନା କଣ କେମିତି?
ପଢାପଢି ଏବେ ଟ୍ୱେଲ୍ଭ ପାସ୍ ଆଉଟ ମୁଁ।
ଆଜ୍ଞା।
ଆପଣ?
ନାଇ ମୁଁ ଏବେ ଗ୍ରାଜୁଏସନ୍ ମୋର ସରିଲା ଜଷ୍ଟ୍।
ଆଚ୍ଛା ଆଚ୍ଛା ତାହେଲେ ଆପଣ ମୋଠୁ ବଡ ହେବେ।
ହଁ ତ ମୁଁ ଏବେ କମ୍ପିଟେଟିଭ୍ ପାଇଁ ପ୍ରିପେୟାର ହେଉଛି।
ଆଚ୍ଛା ଆଚ୍ଛା।
ହୁଁ ହୁଁ। ଭୁବନେଶ୍ୱରରେ ମୁଁ ରହି ପଢ଼ୁଥିଲି ଦେନ ଘରକୁ ପଳେଇ ଆସିଛି ଆଉ। ଗ୍ରାଜୁଏସନ୍ ସରିଗଲା ନା ସେଥିପାଇଁ ଆମ ଘର ହେଉଛି ବାଲେଶ୍ୱର
ଆଛା।
ଆଜ୍ଞା ଆପଣ ପ୍ରପର ଘର ଟା କି ଏଠି?
ମୋର ପଞ୍ଜାବ।
ଓହୋ ଘରେ ଆପଣ କିଏ କିଏ ଅଛନ୍ତି?
ଘରେ ବାବା ମାମା ମୁଁ ମୋ ସାନ ଭାଇ ଆଉ ଜେଜେ ଅଛନ୍ତି।
ଓହୋ ଜଏଣ୍ଟ ଫ୍ୟାମିଲି ବୋଧେ ଆପଣଙ୍କର ନା
ନାଇଁ ନାଇଁ ମୋର ଯଏନ୍ଟ୍ ତ ନୁହଁ।
କିନ୍ତୁ ଫ୍ୟାମିଲି ମେମ୍ବର୍ସ ଟିକେ ଅଧିକ ନାଇଁ
ଆଞା
ନାଇଁ ଆମର ବି ଜଏଣ୍ଟ ଫ୍ୟାମିଲି ନୁହେଁ ଆମର ସେ ବାବା ମା ମୁଁ ମୋ ଠାରୁ ବଡ଼ ହେବ ମୋ ଦୁଇ ବର୍ଷ ହେବ ମୋଠୁ ବଡ଼ ମୋ ଭାଇ ଆଉ ମୋ ଦିଦି ଜଣେ ସେ ମ୍ୟାରେଜ୍ କରିସାରିଲାଣି ଏତିକି ଆଉ ଆଉ ଜେଜେମା ଅଛନ୍ତି।
ଆଚ୍ଛା ଆଚ୍ଛା
ତାହେଲେ ଏବେ ପ୍ଲସ୍ ଟୂ ରେ କଣ ନେଇକି ପଢ଼ୁଛନ୍ତି?
କଣ କହିଲେ ଶୁଭା ଗଲାନି।
ପ୍ଲସ୍ ଟୁରେ କଣ ପଢ଼ୁଛନ୍ତି ଆର୍ଟସ ସାଇନ୍ସ କମର୍ସ କଣ ନେଇକି?
ହଁ ଆର୍ଟସ।
କଣ ମାନେ ସବଜେକ୍ଟ କଣ କଣ ଅଛି?
ଶୁଭା ଯାଉନି ବହୁତ ସ୍ଲୋ ହେଇଯାଉଛି ଧୀରେ ଧୀରେ।
ମୁଁ କହିଲି ସବଜେକ୍ଟ କଣ କଣ ଅଛି?
ସବଜେକ୍ଟ ତ ମୁଁ ପ ଅନର୍ସ ଏବେ ରଖିଛି ପଲିଟିକାଲ।
ଆଚ୍ଛା। ଆଉ କଣ କଣ ଅଛି?
ଶା ମାଇନରରେ ରଖିଛି ଇକୋନୋମିକ୍ ସୋସିଓଲୋଜି।
ଆପଣ ଗ୍ରାଜୁଏସନ କରୁଛନ୍ତି ବୋଧେ?
ନାଇଁ କରିନି କରିବି ମାନେ ମୋର ଟୁଏଲ୍ଭ ସରିଲା ମୋର ଏବେ ସିଲେକ୍ସନ୍ ଆସିନି ଏ ପର୍ଯ୍ୟନ୍ତ ସେକେଣ୍ଡ ସିଲେକ୍ସନ୍। ଆସିଲେ ମୁଁ ଜାଣିବି ମୋର ପୁଣି ଆଡମିସନ ବି ହେଇଯାଇନିଁ ଫାଷ୍ଟଇୟର ବି ମୋର ଷ୍ଟାର୍ଟ ହେଇନି ଏବେ ଯାଇଁ
ଆଚ୍ଛା ଆଚ୍ଛା ପ୍ଲସ୍ଟୁରେ ଭଲ ମାର୍କ୍ସ ଥିଲା କେତେ ଥିଲା?
ଅଷ୍ଟ୍ରେଲିଆ ହ ମ ନାଇ ଏପ ଏଇଟ
ଠିକ ଅଛି ଭୁବନେଶ୍ଵରରେ କଲେଜ ଅଛି ଭଲ ସେମିତି ବି ବାଜି ଯିବ ଦେଖିକି ଭଲସେ ଫମ୍ ପକଅ ଭଲ ଯାଗା ବାଜିଯିବ।
ହଁ ହ।
ହୁଁ ହୁଁ ବାବା କଣ କରନ୍ତି?
ବାବା ହଁ ଇଲେକ୍ଟ୍ରିସିିୟନ ଲିଡି ବିଲ୍ଡର।
ଆଚ୍ଛା ଭଲ ତାହାଲେ ଆଉ। ଆଉ ଘରେ କିଏ କଣ କରନ୍ତି ସମସ୍ତେ?
ଘରେ ଘରେ ସମସ୍ତେ ଏବେ ତ ମୁଁ କହିବି ମାମା ତ ନାଇଁ ଟିକେ ବାହାରକୁ ଯାଇଛି। ମୁଁ ଏବେ ଅଛି ସାନ ଏବେ ସ୍କୁଲ ଯାଇଛି।
ଓହୋ କଣ ପଢୁଛନ୍ତି ସେ କଣ କେ କ୍ଲାସ?
ସେ ହଁ ସେ ଏବେ ଷଷ୍ଠରେ ପଡୁଛି ଶିଶୁ ମନ୍ଦିରରେ।
ଓହୋ ପ୍ରାଇଭେଟ ସ୍କୁଲ ବୋଧେ।
ହଁ।
ଭଲ ହେଇଛି ଗମେଣ୍ଟରେ ପଢିନାହାନ୍ତି ନହେଲେ ଏବେ ଯଉ ବହି ସବୁ ବାହାରିଛି ଗମେଣ୍ଟ
ନିଶ୍ଚୟ ସେଇଆ ତ।
ସେଇଆପା ବରଂ ପଇସା ଖର୍ଚ୍ଚ ଆଉ ପିଲାଙ୍କୁ ଟିକେ ଭଲ ଜାଗାରେ ଟିକେ ପଢାନ୍ତୁ ବାସ୍ ବାସ ଏ ଯାହା ଏବେ ବହି ସବୁ ବାହାରିଛି। ସେ ପିଲା ପଢିବେ କଣ କଣ ଶିଖିବେ ସେଇଆ ହଉଚି କଥା। ହାଲୋ।
ହଁ ହଁ।
ମୋ ଭଏସ ଆପଣ କୁ ଆସୁଛି ତ ଠିକସେ?
ହଁ ହଁ ହଁ ଏବେ ଟିକେ ଠିକେ ଅଛି।
ଆଉ କଉଠି ବୁଲା ବୁଲି ପଲାନିଙ୍ଗ ଯେମିତି ପ୍ଲୁସ ଟୁ ସରିଗଲା ବୁଲାବୁଲିରେ କୁଆଡେ ଯାଇଥିଲେ?
ପ୍ଲୁସ ଟୁ ସରିଲେ କଣ ସେମିତି ଏତେ ବି କିଛି ଖାସ ନାହିଁ। ଯାଇନି ବି ବେଶୀ ଆସି ହଁ ଖାଲି ଏଇ ଫାଷ୍ଟ ରଜରେ ଯାହା ଯାଇଥିଲେ ଆନନ୍ଦବର୍ଣ ଯୋଉ କଳିଙ୍ଗ ବିହାରରେ ଅଛି। ସେଇଠି ବା ସେ ଗୋଟେ ଜାଗା କୁ ଯାଇଥିଲୁ ଦୂର ଜାଗା ନହେଲେ ଆଉ ସେମିତି କିଛି ଯାଇନି। କଉ ଜାଗା କୁ?
ହୁଁ ହୁଁ। ଆପଣ ସାଙ୍ଗ ସବୁ ଏଇଠି ପଢ଼ିଲେ ନା କିଏ କୋଉଢ଼ି ବ ଅଲଗା ଅଲଗା ପଢ଼ିଲେ?
ନାଇଁ ସମସ୍ତେ ଏଠି ହିଁ ଅଛନ୍ତି। ଜଣେ ଅଛି ସିଏ ଅଲଗା ସେଇ ଯୋଉ ଆମର ସି ଉ ଡି ଏକ୍ଜାମ ଦେଇକି ସେ ବାହାର ଷ୍ଟେଟ କୁ ଯିବାର ଅଛି।
ଆଚ୍ଛା ଆଚ୍ଛା ତମ ଲାଇଫରେ ଏମ କଣ ଅଛି? ମାନେ କେ ଲାଇନ କୁ ଯାଇତେ ଇଚ୍ଛା ଅଛି।
ଏମ ତ ପୋଲିସ ହବା ର ଅଛି। କିନ୍ତୁ ମ ଷ୍ଟଡି ସ୍କିଲ କୁ ଦେଖି ନିଜ ଉପରେ ଭରସା ନାହିଁ। ଦେଖିବା କଣ ହଉଚି।
ନାଇଁ ବିଲିଭ ରଖ ସବୁ ହେଇଯିବ। ତାହେଲେ ମୁଁ ଗୋଟେ ଫ୍ୟୁଚର ଆଗ କୁ ଯିବି ପୋଲିସ ହେବାକୁ ଯାଉଚି ତା ସହ କଥା ହଉଛି ନାଇଁ।
ଆଜ୍ଞା।
ମୁଁ କହିଲି ଫ୍ୟୁଚରରେ ଆଗକୁ ଯିଏ ପୋଲିସ ହବାକୁ ଯାଉଛି ମୁଁ ତା ସହ କଥା ହଉଛି ନାଇଁ।
ହୁଁ କହି ସମସ୍ତେ ତ କୁହନ୍ତି। ଛୋଟବେଳେ ବି ସମସ୍ତେ ଏସେରେ ଲେଖନ୍ତି କି ମୁଁ ଡକ୍ଟର ହେବି ଇଞ୍ଜିନିୟରିଂ ପୋଲିସ ହେବି। ଏ ସମସ୍ତେ ତ ହୁଅ ଇପାରନ୍ତିନି। ଦେଖି କହିବାଟା ସହଜ କରିବାଟା ତ କୋଉଠି
ଟାଇମ୍ ପରିସ୍ଥିତି ଦେଖି ଯାହା ଡିସିସନ୍ ନବ ଆଉ।
ଆପଣଙ୍କର କୋଉ କଲେଜରୁ ଗ୍ରାଜୁଏସନ କମ୍ପ୍ଲିଟ ହେଲା?
ରମା ଦେବୀ।
ଓ ରମା ଦେବି ଆଛା।
ହୁଁ ହୁଁ।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
କିଛି ନାହିଁ ପଢ଼ନ୍ତୁ ପ୍ରିପେୟାର ହୁଅନ୍ତୁ ନିଜ ଉପରେ ବିଲିଭ ରଖନ୍ତୁ ସବୁ ହେଇଯିବ।
ହଁଁ ସେଇଟା ସେଇଟା ହିଁ ଗୋଟେ ଟେନସନ ଅଛି ଆଉ ତି କିଛି ଟେନସନ ନାହିଁ ଏବେ ପଢାସଇଲା।
। ବାସ୍ ବାସ୍ ଠିକ୍ ଅଛି। ଲାଇଫରେ ଫାଷ୍ଟ କିଛି ବନି ଯାଆନ୍ତୁ ତାପରେ ଯାହାବି ଚାହିଁବେ ସେଇଟା ଆପଣଙ୍କ ପାଖକୁ ଆପେ ଆପେ ଆସିଯିବ।
ହଁ ହଁ।
ଆଜ୍ଞା।
ତାପରେ ବସି ଏମିତି କିଛି । ବାକିରୁ କାଲି ଯାହା ବାପା ମାଙ୍କୁ ଖୁସିରେ ରଖିବା କଥା ବାସ ନିଜେ ରହିବା କଥା ଆଉ କିଛି ନାହିଁ ତାପରେ।
ବାସ୍ ବାସ୍ ଠିକ୍। ପଢନ୍ତୁ ଆଉ କିଛି କଣ କହିବି, କାରଣ ଆପଣ ଏଇନା ପଢା ପଢି ଉପରେ ଧ୍ୟାନ ଦିଅନ୍ତୁ। ।
ଆପଣଙ୍କର କୋଉ ଷ୍ଟ୍ରଙ୍ଗ ରୁ ଗ୍ରାଜୁଏସନ୍ କଲେ? ଆର୍ଟ୍ସ ନାଁ ସାଇନ୍ସ।
ମୋର ଆକଚୁଆଲି ଓଡ଼ିଆ ଅନର୍ସ।
ଓହୋ ମୁଁ ଓଡିଆ ଅନର୍ସ ପାଇଁ କିନ୍ତୁ ମୋର ଯେହେତୁ ପରସେଣ୍ଟଜ୍ ଯେହେତୁ କୋଉଠି ବି ଆସିଲାନି। ଆମ ଘରେ ବି ଓଡିଆ ସମସ୍ତେ ମନା କଲେ। କହିଲେ ତୁ ଓଡିଆ ନେଇକି କଣ କରିବୁ?
ଓଡ଼ିଆ ନେଇକି କଣ କରିବୁ ନାହିଁ ସବୁ ସବଜେକ୍ଟର ଲାଇଫ୍ ଅ ସବୁ ଆ ଆର୍ଟ୍ସ ରେ ସାଇନ୍ସ ରେ କମର୍ସରେ ସବୁଥିରେ ଲାଇଫ୍ ଅଛି। ଯୋଉଟା ଯାହାକୁ ପସନ୍ଦ ଓଡିଆରେ ଲାଇଫ୍ କହିବି କଣ ପିଜି କରିପାରିବେ ଆପଣ ଓଡିଆରେ। ଉଇଥ ବିଏଡ଼୍ ବି କରିପାରିବେ। ଟିଚିଂ ଲାଇନ୍ ଉପରେ ଆପଣ ଯାଇପାରିବେ। ଏଇ ହଉଛି କଥା। ନହେଲେ ବି ଓଡିଆରେ ଆପଣ ଯଦି କିଛି ନ କରିବେ ଓଡିଆ ଯଦି ଅନର୍ସ ଥିବ ଆପଣଙ୍କର ଯଦି ଆଉ ସାଇଡି ରେ ଆପଣ ମାଇନର ପ୍ରକାର କିଛି ଅଲ୍ଗା ନେଇଥିବ ତ ମାଇନର୍ ଙ୍କୁ ବି ଚାହିଁଲେ ଆପଣ ପିଜିରେ ଲଗେଇ ପାରିବେ। ତାପରେ ଆଉ ଗୋଟେ ଏବେ କଣ ଷ୍ଟ୍ରିମ୍, ଆର୍ଟ୍ସ ଇଏ ଦେଇ କିଛି ଇଏ ରହୁନି। ଖାଲି ଦେଖୁଚ ନା ତମେ ଗ୍ରାଜୁଏସନ୍ କରିଲ। ତାପରେ କମ୍ପିଟେଟିଭ ପାଇଁ ପ୍ରିପାର ହେଲ। ସେଠି ଆଉ ଦେଖୁନାହାନ୍ତି କଣ ରହି ଥିଲା ଆପଣଙ୍କର ଟିକେ ସରି ଭୁଲ୍ ମାଗୁଛି ନଏଜେ ଦୋଉଛି ଘଶ୍
ହଁ ଚଳିବ କିଚି ଆପ ଆପଣ ହଷ୍ଟେଲ୍ ରେ ରୋହୁଛନ୍ତି?
ହଁ ମାନେ ମୁଁ ଘରେ ରହୁନି ଏବେ କମ୍ପିଟେଟିପ ପାଇଁ କୋଚିଂ ନୋଉଚି ବୋଲି ହଷ୍ଟେଲରେ ରୋହୁଚି।
ଆଛା ଆଛା
ହଁ ମୋ କଥା କ୍ଲିୟର ଆସୁଛି ନା ଆପଣଙ୍କୁ?
ଆଜ୍ଞା।
ମୁଁ କହିଲି ମୋ କଥା ଆପଣଙ୍କୁ କ୍ଲିୟର ଆସୁଚିତ।
ସେ ସ୍ଲୋ ଏତ ଅଛି ବା କ୍ଲିୟର ଶୁଭୁଛି।
ହଁ ତ କହୁଥିଲି ଯେ ଖାଲି ଗ୍ରାଜୁଏସନ୍ ସାଠୀ ପିକେଟ୍ ଟା ତା ପରେ ତ ଏଵେ ଯାହା ବି ତମେ ଜବ୍ କରିବ କମ୍ପିଟେଟିଭ୍ ଲାଇନ୍ କୁ ଆସିଲ ମାନେ ତମକୁ ଆଉ କିଛି ପଚାରିବେ ହିଁ ନାହିଁ ତମେ କେତେ ମାର୍କ ରଖିଥିଲ?
ହଁ ସୀତା ଗୋଟେ କଥା। ସେଇଟା ବି ତ ଠିକ୍ କଥା। ଏବେ ଜିଏ ବି ଏ ବର୍ଷ ଟପର୍ ବି ହେଇଛି ତାକୁ ଜାଣି ଜାଣି ଲୋକ ତିନି ଚାରି ମାସ ତାପରେ ତା ମୁହଁ ବି ତାଙ୍କର ମନେ ପଡିବନି।
ବାସି ଆଜି କାଲି କା ଆଉ ମାନେ ପଢ଼ା ସିଷ୍ଟମ୍ ଆଗଠାରୁ ବହୁତ ଇଏ ଆଗଠାରୁ ଆଗଠାରେ ଯେତେବେଳେ ପିଲାମାନେ ଟେନ୍ଥରେ ରେଜଲ୍ଟ ବି ଭଲ ରହୁଥିଲା ତାଙ୍କୁ ଦେଖିବା ପାଇଁ ଆସୁଥୁଲେ ଦୁର ଦୁର ରୁ ଏବେ ତ ଛାଡ।
ମିଠା ଖୋଇଦେଲେ ସଇଲା। ଠିକ୍ ଅଛି, ଠିକ୍ ଅଛି, ଠିକ୍ ଅଛି, ଠିକ୍ ଅଛି ଜୟ ଜଗନ୍ନାଥ।
ଆଜ୍ଞା